କେମିତି ଅଛନ୍ତି।
ହଁ ବନ୍ଧୁ ଭଲ ଅଛି ମୁଁ ଆଉ କେମିତି ରହିବି ଯେହେତୁ ତ ଟିକେ ଖରାପ ଥିଲା। ଦିନ କେତେ ଦିନ ହବ ଏବେ ଯେହେତୁ ଟିକେ ଦିନ ଭଲ ଅଛି ଦେଖିବା ଆଗକୁ କଣ ହଉଛି। ହଁ ଆପଣ କୁହନ୍ତୁ ଆପଣଙ୍କ କଥା କେମିତି କଣ ଚାଲିଛି।
ମୁଁ ଏବେ ଠିକ ଠାକ ରେ ଅଛି ଆଉ, ବର୍ତ୍ତମାନ ଟିକେ ଦେହ ଅସୁସ୍ଥ ଥିଲା। କିଛି ଦିନ ହବ, ଆଜି ଟିକେ ଭଲ ଲାଗୁଚି ସକାଳୁ ତ, ସେଥିପାଇଁ ଟିକେ ସକାଳୁ ବୁଲାବୁଲି କରିବା ବା ପାଇଁ ବାହାରକୁ ଯାଇଥିଲି। ଏଇ ନିକଟସ୍ଥ ଜାଗାରେ ଟିକେ ଯୋଉ ହର୍ବାଲ ଜୁସ୍ ମିଳୁଚି। ଏଇ ଯୋଉ ଦେହ ପାଇଁ ଯୋଉଟା ପିତା ପିଅନ୍ତି, ସେଟା ଟିକେ ପିଇକି ଆସିଲି। ବର୍ତ୍ତମାନ ଟିକେ ବ୍ୟାୟାମ କରିକି ସେଠି ଯୋଉ ଆସିଲା ପରେ। ସେ ଜୁସ ଟା ପିଇକି ଆସିଲା ପରେ ଟିକେ ଦେହ ଆଉ ଭଲ ଲାଗୁଛି। କୋଉନାହାନ୍ତି ଆପଣ?
ହଁ ମୁଁ ତ କହୁଛି ଉଁ ଆପଣଙ୍କ ଦେହ ହଠାତ ଖରାପ ହେଇଗଲା ବୋଧହୁଏ ବର୍ଷା ପାଇଁ ଜର କି ଥଣ୍ଡା ହଉଥିବ ମତେ ଲାଗୁଛି।
ଆଜ୍ଞା ମୁ ଏଇ କିଛି ଦିନ ହେବ ସକାଳେ ଟିକେ ଓଦା ହେଇଗ ଗଲି ତ ସେଥିରେ ଟିକେ ଓଦା ହେଇ ଗଲି ତ ଦେହଟା ଟିକେ ଅସୁସ୍ଥ ବଇଦ ଙ୍କୁ ଦେଖେଇକି, ମୁଁ ଔଷଧ ମଧ୍ୟ ନେଇ ସାରିଛି କିଛି ଅସୁବିଧା ନାହିଁ। ହ୍ୟାଲୋ।
କାମରେ ବୋଧେ ବ୍ୟସ୍ତ ଅଛନ୍ତି। ମତେ ଧୀରେ ଧୀରେ ଶୁଣା ଯାଉଛି ତ।
ନା ନା ଏ ନିକଟରେ ଟିକେ ଗ୍ଲାସ ପଡିଥିଲା ତ ତଳେ ପଡିଗଲା। ସେଥିପାଇଁ ମୁଁ ଟିକେ ଗ୍ଲାସ ଟାକୁ ଉଠଉ ଦିଲି କହୁନାହାନ୍ତି।
ନାଇଁ ମୁଁ ଭାବୁ କହୁଥିଲି କଣ ଶବ୍ଦ ହେଲା। ହଉ ସେ ଛାଡ଼ନ୍ତୁ ଆପଣ ବୋଧେ କୁହେ ସକାଳେ ବର୍ଷାକୁ ବୋ ଧେ ମ ଉପଭୋଗ କରୁଥିଲେ। ସେ ବର୍ଷାରେ ବଧେ ଆପଣ ନାଚୁଥିଲେ ମତେ ଲାଗୁଛି।
ନା ନା ମତେ ବର୍ଷା ଋତୁ ଟିକେ ପସନ୍ଦ ଟିକେ ବର୍ଷାର ଓଦା ପାଇଁ ଭଲ ଲାଗେ ତ, ଦି ଦିନ ହେଲା ସକାଳେ ଯୋଉ ବର୍ଷା ହଉ ଚାଲା ମୁଁ ଟିକେ ଯାଇକି ଭିଜିଲି। ସେ ଯୋଉ ବର୍ଷାରେ ଦୁଇ ଘଣ୍ଟା ଧରି ଭିଜୁଥିଲି। ସେଥିପାଇଁ ଟିକେ ଜର ହେଇଯାଇଥିଲା, ମୁଁ ବାଇଦଙ୍କୁ ଦେଖିଇକି ଔଷଧ ମଧ୍ୟ ନେଇ ନେଇ ଆସିଛି ଏବେ ଟିକେ ଦେହ ଭଲ ଲାଗୁଛି। ସକାଳୁ ଟିକେ ବ୍ୟାୟାମ କରିକି ଆସିଲା ପରେ ଟିକେ ଦେହ ଭଲ ଲାଗୁଛି।
ହଁ ତ ଠିକ କଥା। ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ ସବୁ କରନ୍ତୁ କଣ ଅଛି। ଆଉ ଆପଣଙ୍କ କୁହନ୍ତୁ, ଆଉ କଣ କୁହନ୍ତୁ, ଆପଣ କୁହନ୍ତୁ ମୁ ଭାବୁଛି ଆପଣ କ କୁହନ୍ତୁ।
କଣ ଆପଣଙ୍କର କିଛି ଅସୁବିଧା ଚାଲିଛି ନା କଣ, ଆପଣଙ୍କୁ କଣ କିଛି କହିଲେନି। ମୁଁ ଆଉ କଣଟା କହିଥାନ୍ତି। ଏମିତି ସକାଳେ ଟିକେ ଆପଣଙ୍କ କଥା ମନେ ପଡିଲା ତ ଛୋଟବେଳେ ଟିକେ ଆମେ ଯାହା ବୁଲାବୁଲି କରୁଥିଲେ। ଟିକେ ଯାହା କରୁଥିଲେ ଖାଇବା ପିଇବା ଯାହା କରୁଥିଲେ। ସେ କଥା ଟିକେ ମନେ ପଡିଲା ତ ସେ ସେଥିପାଇଁ ସକାଳୁ ଆପଣଙ୍କୁ ଟିକେ ଫୋନ କରିଦେଲି। ଆଉ ଆପଣ କିଛି କାମ କରୁଛନ୍ତି ନା କଣ?
ନାଇଁ ସେମିତି କିଛି କାମ ମ ନାଇଁ ମୁଁ ଏ ଏମିତି ପଚାରୁଥିଲି! ଆପଣ ଯଦି କଲ୍ କରିଛନ୍ତି ତ ଆପଣ ମୋତେ କହିବା ଦରକାର ଯେ କାହିଁକି ତ ଗୋଟେ କାରଣ ପସନ୍ଦ ଥିବ ଯେହେତୁ ଆପଣ କହିଦେଲେ ଆପଣ ମନେ ପଡ଼ୁଥିଲା ତ ଆପଣ ମୋତେ କରିଥିଲେ। ସେମିତି କିଛି ନାହିଁ ଆପଣ ସବୁ ଏପଟେ ବିଜୁଳି ଯାଇଛି ବର୍ଷା ପାଇଁ ନା କିଛି ଅସୁବିଧା ହୁଏ ନାହିଁ।
ନା ଏପଟେ ତ ବର୍ଷା ସଖାଳେ ଆଜି ହଉନଥିଲା, ଏବେ ଟିକେ ଆଠଟା ପରେ ଟିକେ ବର୍ଷା ହେଲା। ବର୍ଷା ହେଲା ପରେ ଏବେ ଟିକେ ଛାଡି ଯାଇଛି। ସେମିତି କିଛି ବର୍ଷାର ଅସୁବିଧା ହୋଇନାହିଁ। ଯାହା ଟିକେ ଖରା ସମୟରେ ଅସୁବିଧା ହଉଥିଲା ଆଉ।
ହଁ ହଁ ତା ବି ଠିକ୍ କଥା। ଆପଣ ତ ଜାଣିଛନ୍ତି ଗ୍ରାମ କଥା ଟିକେ ବିଜୁଳି ପଡ଼ିଲେ କି ଘଡଘଡି ହେଲେ। ଆମର ଏପଟେ ଇଲେକ୍ଟ୍ରିକ କାଟି ଦଉଛନ୍ତି, ଆଉ ଯାହା ଫଳରେ ଆମେ ବହୁତ ଅସୁ ବିଧାର ସମ୍ମୁଖୀନ ହେଉଛୁ। ଆଉ ଆପଣ ସେଡେ ପବନ ହେଇଥିଲା ଆମେ ଏପଟେ ତ ପବନ ହିଁ ଗଛ ଗୁଡ଼ିକ ଭାଙ୍ଗି ଯାଇଛି।
ନା ଏପଟେ ହେତେ ଜୋର୍‌ ପବନ ହୋଇ ନାହିଁ ଏପଟେ ଖାଲି ଅଳ୍ପ ଅଳ୍ପ ବର୍ଷା ହୋଇ କି ଛାଡ଼ିଗଲା ଏପଟେ ଏତେ ଜୋର୍ ରେ ପବନ ହୋଇ ନାହିଁ।
ହଁ ହଁ ହୋଇଥିବ ଏପଟ ବୋଧେ ହୁଏ ସମୁଦ୍ର କୂଳ ପାଖରେ ଅଛି ବୋଲି ଯେତ ଆପଣ ଜାଣିଛନ୍ତି ପାରାଦୀପ ବନ୍ଦର ଲାଗି ରହିଛି ତ ସେଇଥିପାଇଁ ହୋଇଥିବ କିଛି ପବନ କିଛି ବାତ୍ୟା ଭଳି କି ଯୋ ହୋଇଥିବ।
ଆଜ୍ଞା ଏପଟ ସେପଟେ ସୁ ପବନର ବେଗ ଟିକେ ଅଧିକ ହେଇଥିବ ଯେହେତୁ ଆପଣଙ୍କର ସମୁଦ୍ର କୂଳ ଜାଗା ଆମର ଏପଟେ ତ ଏତେ କିଛି ପବନ ହୋଇ ନାହିଁ। ଆମର ଏପଟେ ପରିବେଶ ଏବେ ଟିକେ ନର୍ମାଲ୍ ଅଛି। ଅ ହୋଇଥିବ ସେଇଥିପାଇଁ ଆଉ। ଆପଣ ଏଇ ବର୍ଷାକୁ ଅନ୍ ଆନନ୍ଦରେ ଅନୁଭବ କରୁଛନ୍ତି ନା କରୁନାହାନ୍ତି।
ହଁ ହଁ ମୁଁ ବର୍ଷାଟିକୁ ଆନନ୍ଦରେ ବହୁତ ଆନନ୍ଦରେ ଅନୁଭବ କରୁଛି। କିନ୍ତୁ ମୋର ଅନେକ କଥା ଥିଲା ଯେ ଆମ ଯୋଉ ବର୍ଷା ହଉଛି ଯାହା ଫଳରେ ତ ଗଛ ମୂଳରେ ଯୋଉ ମାଟି ହଉଛି। ପ୍ରତିଦିନ ଲଗାତାର ବର୍ଷା ହେବାରୁ ମାଟି ଗୁଡ଼ିକ ବୋହିଯାଉଛି ମତେ ଲାଗୁଛି ସେଇ ସେଥିପାଇଁ ବୋଧ ହୁଏ ଗଛ ଗୁଡ଼ିକୁ ଉପୁଡି ଯାଇଛି ମତେ ଦେଖି ବହୁତ ମନ ଦୁଃଖ ହେଲା ଗଛ ଗୁଡ଼ିକ ଉପୁଡି ଯାଇ ତାକୁ ଲୋକମାନେ କାଟିକି ନେଇଯାଉଛନ୍ତି।
ଆଜ୍ଞା ଏଇଟା ତ ପ୍ରାକୃତିକ ବିପର୍ଯ୍ୟୟ ବି କହିଲେ ଚଳେ। ତ ସେଥିପାଇଁ ସେଥିରେ ତ ଆମେ କିଛି କରିପାରିବା ନାହିଁ ଯେହେତୁ ଆଜିିକାଲି ସବୁ ଗଛ ପ ଗଛ ଏଇ ଉପୁଡି ଯାଉଛି ଏଇ ଯୋଉ ମାଟି ଖସିବା ଯୋଗୁଁ। ତ ସେଥିପାଇଁ ଲୋକମାନେ କାଟିକି ନେଇଯାଉଥିବେ କାରଣ କା ଟି ନ ନେଲେ ରାସ୍ତା ସଫା ହବ ନାହିଁ ରାସ୍ତା ସଫା ନହେଲେ ବହୁତ ସ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ ଆଉ ଗଛ ଏଇ ଭାଙ୍ଗି ଯିବା ଯୋଗୁ ହିଁ ଇଲେକ୍ଟ୍ରିକ ତାର ଛିଣ୍ଡିକି ଆପଣଙ୍କ ଘରେ ବିଦ୍ୟୁତ ତ ଆସୁନଥିବ କିନ୍ତୁ ସହରରେ ଏବେ ତ ବିଦ୍ୟୁତ ଅଛି ସହରରେ ଏତେ ସହଜରେ ବିଦ୍ୟୁତ କ ଏତେ ନାହିଁ। ସହରରେ ଏବେ ବିଦ୍ୟୁତ ଅଛି ଗାଁ ମାନଙ୍କରେ ଏଇ ଗୋଟେ ଜିନିଷ ଅସୁବିଧା ଥାଏ ଯେ ଗଛ ଗଛ ପତ୍ର ଭାଙ୍ଗି ଗଲା ପରେ ଯୋଉ ତାର ଥାଏ ସେ ତାର ଛିଣ୍ଡିଯାଏ। ତ ବିଦ୍ୟୁତ୍‌ ଘରକୁ ଆସିପାରେ ନାହିଁ। ଆପଣଙ୍କର ବୋଧେ ସେଇ ଭଳିଆ କିଛି ଅସୁବିଧା ହୋଇଛି ଆଉ।
ସେ ଅଞ୍ଚଳରେ ବି ବିଦ୍ୟୁତ୍‌ ତାର ଟିକେ ଦୂରରେ ଅଛି ତ ଗଛ ପଡ଼ିଲେ ଏତେ ପ୍ରଭାବ ପଡ଼େ ପିଉ ନାହିଁ କିନ୍ତୁ ମୁଖ୍ୟ କାରଣ ହେଉଛି ଯେ ସେଇ ଯୋଉ ଗଛ ଗୁଡ଼ିକ ଲାଗି ଥିଲା ସେ ଛୋଟବେଳୁ ମୋର ଲାଗି ଲାଗି ଆସିଛି ମୁଁ ଦେଖି ଆସିଛି ଛୋଟବେଳୁ। ତ ସେଇ ମଝିରୁ ଯେତେବେଳେ ପୂଜା ପର୍ବ ସେଥିରୁ ଗଛ କାଟି ନେଇ ଯାଇଛନ୍ତି ଅଧା ସବୁବେଳେ ନେଇ ଯାନ୍ତି ରାତା ରାତି ସେଥିପାଇଁ ମାଟି ବୋହି ଯାଇଛି ଅନ୍ୟ ଗଛ ଗୁଡ଼ାକ ମଧ୍ୟ ଉପୁଡ଼ି ଯାଇଛି।
ଅହୋ ତା ହେଲେ ସେ ଗଛକୁ ନେଇକି ଆପଣଙ୍କ ସ୍ମୃତି କି କିଛି ଅଛି ତ ସେଥିପାଇଁ ଆପଣଙ୍କୁ ମନ ଦୁଃଖ ଲାଗୁଛି ଏ କଥା ଶୁଣିକି ମତେ ବି ଖରାପ ଲାଗିଲା ଯାହା ଯାହା ହେଉ ଆପଣଙ୍କର ଏ ପରିବେଶ ସହିତ ସଂଯୁକ୍ତ ହେଇକି ଅଛନ୍ତି ଯେହେତୁ ତ ସେଥିପାଇଁ ଆପଣଙ୍କୁ ଟିକେ ମନ ଦୁଃଖ ହେଉଥିବ।
ହଁ ହଁ ମୋତେ ତ ଭାରି ମନ ଦୁଃଖ ଲାଗୁଛି ଯେହେତୁ ସେ ଖରାଦିନେ ଛାୟା ପ୍ରଦାନ କରୁଥିଲା। ସେଠାରେ ମଧ୍ୟ ଭଲ ଗୁଡ଼ିଏ ଫଟୋ ମଧ୍ୟ ଆମେ ଉଠାଇ ପାରୁଥିଲେ।
ଆଜ୍ଞା ସେ ଗଛ କଣ କିଛି ଫଳ ଗଛ ଥିଲା କି ମାନେ ଯେ ଯେପରି କିି ଯୋଉ କଇଁଆ ଗଛ କି ଆମ୍ବ ଗଛ ସେ ଭଳିଆ କିଛି ଗଛ ଥିଲା କି? ଶୁଭୁନି
ଆପଣ ଆକାଶିଆ ଗଛ ଶୁଣିଥିବେ ତ ନା?
ସେ ଗଛ ନା
ହଁ ହଁ ସେଇ ସବୁ ଗଛ ରାସ୍ତା କଡ଼ରେ ଲାଗିଥିଲା ଆଉ ସେଇଟା ଭଲ ଲାଗୁଥିଲା ଆମକୁ।
ଅହୋ କେ କିନ୍ତୁ ମତେ ଆମ୍ବ ଗଛରେ ଆମ୍ବ ଖାଇବାକୁ ମତେ ବହୁତ ଭଲ ଲାଗେ। ଆଉ ଯୋଉ ଗାଁ ମାନଙ୍କରେ ଯୋଉ କଣ୍ଟା କୋଳି ହୁଏ ଆପଣ ତ ଖାଇଥିବେ?
ହଁ ହଁ, ମୁଁ ନିଶ୍ଚିନ୍ତ ଖାଇଛି ଖରାଦିନେ ଯେତେବେଳେ ଆସେ ଖାଇଛି। ତୁ ସକ୍ ଶୀତଦିନେ ମଧ୍ୟ। ବର୍ଷା ଦିନ ତ ମତେ ମିଳୁନି। ଯେହେତୁ ବାହାରେ ଅନେକ ମାତ୍ରାରେ ବର୍ଷା ହୋଇଥିବାରୁ ଗୋଡ ମାଟି ଭିତରେ ପଶି ଯାଉଛି ତ ମୁଁ ଖାଇ ପାରୁନାହିଁ।
ହଁ, ସେ ସେ ସମୟରେ ଶୀତ ଦିନ ସରି ସରିି ଆସୁଥିବ ଖରାଦିନ ଆସୁ ଥିବ ସେ କୋଳି ଗୁଡା ହୁଏ ମତେ ବହୁତ ଭଲ ଲାଗେ ସେ କୋଳି ଖାଇବା ପାଇଁ। ସେ କିନ୍ତୁ ତୋଳିଲା ବେଳେ ସେଥିରେ କଣ୍ଟା ଅନେକ ଗୁଡଏ ଥାଏ ତ ଦେଖିକି ତୋଳିବାକୁ ପଡେ। କାରଣ ଯଦି ଆମେ ଦେଖିକି ନ ତୋଳିବା ତାହେଲେ କ ଟା ଆମ ହାତରେ ପଶିକି ଆମକୁ ବହୁତ ଯନ୍ତ୍ରଣା ଦେଇଥାଏ।
ହଁ ହଁ, ସେଇଟା ବି ସତ କଥା କଣ୍ଟା ସେ ଗଛରେ ଥାଏ। ଆଉ ଆଉ, ଆଉ କଣ୍ଟା ଫଳରେ ସେ କୋଳି ନା ମତେ ଲାଗୁଛି ସେଇଥିପାଇଁ କଣ୍ଟେଇ କୋଳି ହୋଇଛି। ନା କଣ କହୁଛନ୍ତି।
ହଁ, ତାରି ସେଇଥିପାଇଁ ସେ କ କଣ୍ଟା ଯୋଗୁଁ ସେ ଗଛର ନାଆଁ କଣ୍ଟେଇ କୋଳି ହିଁ ହେଇଥାଏ ଆମ ଗାଁରେ ବି ସେଇଆ ହିଁ କହନ୍ତି ସେ ଗ ଗଛର ନାଆଁ କୁ ଆଉ ବାକି ଆମେ ଆମ୍ବ ବି ଖାଉ ବହୁତ ଚୋରି କରିକି ଆମ୍ବ ଖାଉ। ସେଇଟା ଖରାପ କଥା କିନ୍ତୁ ଆମେ ଖାଉ ସେଟା ବହୁତ ଟିକେ ମଜା ଥାଏ। ଯେ ଅନ୍ୟଙ୍କ ଗଛରୁ ଯାଇକି ସେଠାରେ ମିଠା ଆମ୍ବ ଯୋଉ ହେଇଥାଏ ତାକୁ ଆମେ ଚୋରି କରିକି ଆଣୁ। ଆମେ ସାଙ୍ଗ ସାଥି ମାନେ ମିଶିକି ସେ ଆମ୍ବ ଖାଇଥାଉ।
ଆରେ ନାଇଁ ନାଇଁ ସେଥିରେ ଚୋରି କିଛି ନାଇଁ। ସେ ଚୋରି କିଛି ନାହିଁ। ସିଏ ଛୋଟବେଳେ ସମସ୍ତେ ଏମିତି ମଜା କରନ୍ତି ଭାରି ଭଲ ଲାଗେ। ଗଛରୁ ତ ଚୋରି କରୁଛେ ଏମିତି କାହା ବାଡି ସେମିତି ନୁହଁ ଆମେ ପ୍ରକୃତି ଠୁ ଆଣୁଛୁ ସେମିତି କହିଲେ କଣ ହବ। ତ ପ୍ରକୃତି ଆମକୁ ପ୍ରଦାନ କରୁଛି। ଆପଣ ବୋଧହୁଏ ଅନ୍ୟ କୌଣସି କାମରେ ବ୍ୟସ୍ତ ହୋଇଗଲେ ଲାଗୁଛି। ହ୍ୟାଲୋ, ମତେ ଆପଣ ଶବ୍ଦ ଶୁଣା ଯାଉ
ହଁ, ସେଇଟା ବି ସତ କଥା ସେମିତି ତ ମୁଁ କୋଉଟା ଜିନିଷ ନା ନା ମୁଁ ଶବ୍ଦଟା ଶୁଣା ଯାଉନା
ହଁ ଏବେ ଶୁଣ ଯାଉଛି ଆପଣ ଟିକେ ଧାନ ରଖନ୍ତୁ ଯୋଉ ଗ୍ଲାସ ଟା ଆପଣ ପକାଇଲେ ସେ କାଚ ଗ୍ଲାସ ଯଦି ଆ ଆପଣ ଗୋଡରେ ପଶିଯିବ ତେବେ କଣ ହେବ।
ନେଟୱାର୍କ ଟିକେ ଅସୁବିଧା ହେଲା ତ ସେଥିପାଇଁ ବୋଧେ ଆପଣଙ୍କୁ କଥାଟା ଶୁଭାଯାଇନି ଆଉ।
ହଁ ହଁ ଏବେ ବି ମଧ୍ୟ ହଉଛି କିନ୍ତୁ ଏବେ ଶୁଣା ଯାଉଛି ମଝିରେ ମଝିରେ ଅସୁବିଧା ହେଉଛି।
ହଁ, ଅ ତାହେଲେ ଠିକ ଅଛି ଆପଣ ଏବେ କଣ କରୁଛନ୍ତି ତାହେଲେ? ଆପଣ କିଛି କାମରେ ବ୍ୟସ୍ତ ଅଛନ୍ତି କି?
ମୁଁ ତ କିଛି କାମରେ ବ୍ୟସ୍ତ ନା ନାଇଁ ମୁଁ ବର୍ତ୍ତମାନ ଯେହେତୁ ବର୍ଷା ହେଲା ମୁଁ ଆସି ଘରେ ଶୋଇପଡ଼ିଲି।
ଥିବ ସେପଟେ ତ ଆପଣ ଶୋଇପାରୁଛନ୍ତି ବିନା ବିଦ୍ୟୁତ୍ ରେ ଫ୍ୟାନ ରେ?
ହଁ ହଁ, ବର୍ଷା ହଉଛି ତ ଗାଁ ଆମର ପାକ ଥଣ୍ଡା ଭଳି ଲହୁଛି ତ ଏତେ ବି ଅସୁବିଧା ହେଉ ନାହିଁ।
ହଁ, ଯାହାହେଲେ ଆପଣଙ୍କର ଅଭ୍ୟାସ ଥିବ ନା ଆପଣ ଗ୍ରାମରେ ରହି ରହି ଆସୁ ଛନ୍ତି। ତ ଆମେ ତ କିଛି ଦିନ ଗ୍ରାମରେ ରହିଲା ପରେ ସହରକୁ ପଳେଇ ଆସିଲୁ ଆପଣ ତ କଣ୍ଟିନ୍ୟୁସଲି ଯାହାଲେ ଗ୍ରାମରେ ଯାଉଛନ୍ତି ଆସୁଛନ୍ତି ଆପଣଙ୍କ ଯିବା ଆସିବା ଲାଗି ରହୁଛି ଯେହେତୁ ଆପଣଙ୍କର ଟିକେ ଅଭ୍ୟାସ ଥିବ ନା ସେଥିପାଇଁ ଆପଣ ଶୋଇପାରୁଛନ୍ତି ଆଉ।
ନାଇଁ, ଅଭ୍ୟାସଟି କଥା ନାଇଁ ମୁଁ ଯେହେତୁ ଏଇଠି ଛୋଟ ବେଳୁ ରହିଥିଲି ତ ମୋ ବାପା ତ ସେପଟେ ରହୁଥିଲେ ଆପଣ ଜାଣିଥିବେ ଛୋଟ ରୁ ରହୁଥିଲେ ତ ହେଇଥିପାଇଁ ଟିକେ ଅଭ୍ୟାସ ରହିଯାଇଛି କଣ କରିପାରେ ହଉ ମୁଁ ବର୍ତ୍ତମାନ ଯାଉଛି ବର୍ଷା ଟିକେ ଛାଡିଲାଣି ମୁଁ ଆପଣଙ୍କୁ କରୁଛି କିଛି ସମୟ ପରେ ନା କଣ କହୁଛନ୍ତି?
ଯଦି ଆପଣଙ୍କ କାମ ସାରିକି ଆ ଆପଣ ମତେ ଆରାମସେ ଫୋନ କରନ୍ତୁ ଆପଣ ତ କହୁଥିଲେ ଯେ ବିଲକୁ ଯିବେ ବୋଲି ଯେ ଧାନର ବୁଣା ବୁଣି କିଛି ବା ଅଛି ଶ୍ରମିକ ମାନେ ଆସିଲେ ଆପଣ କରିବେ ବୋଲି ଆପଣ ବୋଧେ ସେଠି ସେଠିକି ଯିବା ପାଇଁ ବାହାରୁଛନ୍ତି ହଉ ଆ ଆପଣ ଯାଆନ୍ତୁ ମୁଁ ଫୋନ୍ ଟା ରଖିଦଉଛି।
ଠିକ ଅଛି ଠିକ ଅଛି ରଖିଦିଅନ୍ତୁ।